ହାଲୋ।
ହାଲୋ।
ହଁ କହନ୍ତୁ।
ହଁ ମୁଁ କହିଲି କଣ କରୁଛନ୍ତି?
ହଁ ମୁଁ ଏବେ ବସିଛି ଆଉ।
ବସିଛି ମାନେ ଖିଆପିଆ ସରିଲାଣି?
ହଁ ଖିଆ ପିଆ ସରିଲାଣି।
ସରିଲାଣି ସକାଳ ହଁ ଆମର ସଇଲାଣି। ସକାଳୁ କଣ ଖାଇଥିଲେ?
ହଁ ସକାଳୁ ତ ବିସ୍କୁଟ ଖାଇଥିଲି ଆଉ।
ବିସ୍କୁଟ ଖାଇକି ଅଛନ୍ତି ଏପର୍ଯ୍ୟନ୍ତ?
ହଁ ହଁ ଆଉ
ଓ ହୋ। ମାନେ ଆସିକି ଏଗାରଟା ଖଣ୍ଡେ ବାଜିଲାଣି ବୋଧେ?
ହଁ ଭାତ ଯାଇ ଖାଇବି ଆଉ ଗାଧେଇ କିନା ଭାତ ଖାଇବି।
ହଁ। କହିଲେ ଆଜି ବୁଧବାର କଣ କେମିତି ମାନେ ଆଇଟମ ଆପଣଙ୍କ ଘରେ ମାନେ କେନ୍ତି? ଏମିତି ଏମିତି କଣ କରିବ ବୋଲି?
ହଁ ଆମର ଆଜି ଆସିଛି ମାନେ ଚିକେନ ଆସିଛି।
ହୁଁ ଚିକେନ ତରକାରୀ ହବ ତାହେଲେ।
ହଁ ହଁ ଆଉ ଆପଣଙ୍କର?
ଆମର ତ ଆଜି ମାଛ ଆସିିଲି ସକାଳୁ ଆମେ ମାଛ ଭାତ ଖାଇଥିଲୁ। ହଉ ବାରଟା ଗୋଟେ ବେଳକୁ ଗାଧେଇକି ନା ଖାଇବୁ ମାଛ ତରକାରୀ ଆଉ।
ହୁଁ ହୁଁ ହୁଁ।
ହୁଁ। ଆପଣ ମାନେ କଣ କେମିତି ମାନେ ଆଜି କଣ କେମତି କଣ ପାଗ ଅଛି, ଆପଣ ସିଆଡେ?
ଆ କାଳିଠୁ ବଷା ହଉଛି ଆଉ, ସକାଳୁ ପୁରା-ଆ-ଆ-ଆ ସକାଳୁ ବର୍ଷା ଲାଗି କିି ରହିଛି।
ହୁଁ। ବର୍ଷା ତର ଲାଗି ରହିଆକୁ, ସେ ଯୋଉ ଲ ଲୁହାଣୀ ମାନେ ଜୀବଜନ୍ତୁ, ସବୁ ପଦାକୁ ବାହାର ରୁ ଛନ୍ତି। ମ ଆଖି ଆଗରେ ଏଇନା ଜଷ୍ଟ ଗୋଟେ ସାପଟେ ଗଲେ।
ହଁ, ହଁ।
ବଷା ପାଗକୁ କୁହନି, କୁହନି, ସାପ ମାନେ ମୁଁଣ୍ଡ ଖ ଖରାପ ହେଇଯିବ, ରେଟ୍ ରେ ସାପ ବାହାରୁଛନ୍ତି ଏଠି।
ହୁଁ, ହବା ସାପ କାଣେ ଯୋଉ ତେଲୁଗୁଣି
ହଁ ହଁ ହଁ। ହ, ମୁଁଣ୍ଡ ଖରାପ ମାନେ ଏଇରା ଦେଖିଲା ମାନେ, ଦେହ ହାତ କଣ ହେଇଯାଉଛି ସାପକୁ। ହଁ, ଏଇ ଯୋଉ ମୁଁ କହିଲି-ଇ ଏ ରଜ ତ ଗଲା କେଁତି କଣ ମାନେ ଆପଣଙ୍କ ସିଆଡେ କେଁତି କଣ ହେଇଥିଲା?
ହଁ ଆମର ସୁ ହେଇଥିଲା। ଏଁ ଆସ୍ ମାନେ, ଆମେ ପୋଡା ପୁ ଖାଇଥିଲୁ, ରଜ ଦୋଳି ଖେରଥିଲୁ। ଆଉ, ଡ୍ରେସ୍ ଫ୍ରେଶ୍ ତ ଥିବ, ଏବେ ମାନେ ଏଁ ଗୋଟେ ବଡ ହେଲା ପରେ, ଆଉ ସେତେ ଉତ୍ସାହ ମନକୁ ଆସୁନି ଆଉ।
ହଁ ହଁ ହଁ ଛୋଟବେଳେ ଯେଁତି ମାନେ, ମାନେ ରଜ ମାନେ ଥିବ ଦି ତିନି ଦିନ ତା ଆଗରୁ ମାନେ ଯିଁତି ଗୋଟେ ଅଲଗା ଅନୁଭବ ଲାଗେ। ମାନେ ଆସ ସେ ଆଉ, ଏବେ ଆଉ ନାହିଁ ବଡ ହେଲାଣି। ଯାହା ବି ହେଲେ ଏହା ପାଇଁ ଆଉଛନ୍ତି କିଛି ନାଇଁ
ହୁଁ, ଏମତିଆ କିଛି ଆସୁନି ଆଉ?
ଅ ହ। ମାନେ ରଜକୁ କୁଆଡେ ବୁଲାବୁଲି କରିି ଯାଇଥିଲେ ନା ଯାଇନଥିଲେ ଏଁତି କିଛି?
ନାଇଁ, ଏମତି କିଛି ବୁଲାବୁଲି କରି ଯାଇନି। ନାଇଁ,
ହଁ, ଆପଣଙ୍କ ଗାଁ ରେ କେଁତି କଣ ମାନେ ମହୋତ୍ସବ ହେଇଥିଲା! ନା କେଁ
ହଁ, ହଁ, ଆମ ହଁ ମହସୁ ହେଇଥିଲା। ନାଁ, ମାନେ-ଏ ପିଠା ପଣା ସବୁ ନେଇ ଯିଏ ଯାହା ଘରେ କହିଥିବ ଧରିକି ଆସିବ। ଦୋଳି ଭଲ ଟଙ୍ଗା ହେଇଥିଲା। ଆଉ ତା'ପରେ ଏଁତି କାନ ଫାନ ହଉଥିଲା। ଯାହା ଯେତି ସେ, ଯେମିତି ରଜ ପୁରା କରିବା କଥା ସେତିକି ଥିଲା ଆଉ।
ହ ହ। ଆ ମାନେ ଶୀତଳ ଷଷ୍ଠୀ ମାନେ ଯୋଉ ଗଲା! ଆପଣଙ୍କ ଆଡେ କେଁତି କଣ ମାନେ ଆୟୋଜନ ହେଇଥିଲା ସବୁ?
ଆ ଶୀତଳ ଷଷ୍ଠୀରେ ରେ, ଆମ ଗାଁରେ କାହିଁ କିଛି ମାନେ ବେଶୀ ଇଏ ହୁଏନି।
ମାନେ ହୁଏନି।
ନା ମାନେ ଏପଟେ ତ କାହି କିଛି ନାହିଁ? ଆପଣଙ୍କ, ଗାଁ ରେ ହୁଏକି?
ଆମ ଆଡେ ତ ସେଇ ହେଇଥିଲା। ଆମର ଶୀତଳ ଷଷ୍ଠୀ ମାନେ, ପୁଅ ଘର ମାନେ ଅଲଗା ମାନେ, ଝିଅର ଅଲଗା ସେମିତି ତାଙ୍କର ମାନେ ପୁଅର ଡିଜେ ବାଜା ଆଣିଥିଲେ, ଝିଅ ଘର ବି? ସେମ୍ ଡ଼ିଜେ ବାଜ ଆଣିଥିଲେ, ଗୋଟେ ମାନେ ପ୍ରଶେସନ କରିକି ନିଆ ହେଇଥିଲା। ମାନେ ମନ୍ ମନ୍ଦିରରେ ସେମତି ବାହାଘର କରାହେଲା। ତା ବା ଦିନ ସେମିତି କଣ ଗୁରେ କହୁଥିଲେ, ମାନେ ଫିଣି ବୁଲିଲେ। ସେ ଗାଁ ରେ ପ୍ରଶେସନ୍ କରିକିନା ସେ ତାଙ୍କ ଜେଗାକୁ ଗଲେ ଆଉ।
ହଁ, ଆଣିଲେ ମାତା ପର୍ବତୀ ଆଉ, ସବୁ ଲୁଅଙ୍କ ଗୋଟେ ବାହାଘର ବଡ ଇଏ
ହୁଁ ହୁଁ, ଆମର ଏପଟେ କିନ୍ତୁ ମାନେ ସବୁ ପର୍ବପବାଣି ମାନେ ପାଳନ ହୁଏ। ମାନେ ଗୋଟେ ବଡ ଆକାରରେ ହୁଏ ଆଉ। ହୁଁ, ମାନେ ରଥଯାତ୍ରା ପାଇଁ କେମିତି କଣ ପ୍ରିପାରେସନ୍ ହେଲେଣି ନା କିଛି ହେଇନାହାନ୍ତି କୁଆଡେ ମାନେ ବୁଲାବୁଲି?
କିଣାକିଣି ଏଇ ଯୋଉ ରଥ କରାହେଇ ସାରିଲାଣି। ଆଉ ଆସ୍ତେ ଆସ୍ତେ ସେ ହଁ ଯୋଉଦିନ ରଖ ଦୋକାନ ବାଡି ନେଇ ଆସିଥିବେ। ତାପରେ ତାପରେ ଅ ପୁଣି ଆମର ତିନି ଛାକୁଙ୍କ ପାଇଁ ତିନିଟା ରତ ହୁଏ। ଯେମିତି ଜଗନ୍ନାଥ ମନ୍ଦିର ସେମିତି ଏବେ।
ମାନେ ତିନିଟି ରଥ ହୁଏ।
ହଁ ହଁ ହଁ ଆମ
ଅ ମାନେ କେମିତି କଣ ମାନେ କୁଆଡେ ବୁଲାବୁଲି କରି ଯିବା ପାଇଁ କିଛି ମାନେ ଯୋଜନା ଅଛି ନା ସେମିତି କିଛି ନାହିଁ।
ହଁ କହିଲେ।
ମୁଁ କହିଲି ଯୋଉ ମାନେ ଆଇଲାଣି ରଥଯାତ୍ରା ପାଖେଇ ଆଇଲାଣି ମାନେ ସେମିତି କୁଆଡେ ବାହାରକୁ ଯିବାର କିଛି ଯୋଜନା ଅଛି ନା କି କି ମାନେ ସେମିତି କିଛି ନାହିଁ।
ନାଇଁ ନାଇଁ ବାହାର ଯିବାର କିଛି ନା ନାହିଁ। ହେଲେ ଆମେ ଗାଁରେ ତ ଆଉ ବାହାରକୁ ଆମେ ଟିକେ ଯାଉନି।
ଅହ ଗାଁ ରେ ତାହେଲେ ପାଳନ କରିବେ ଆଉ।
ହଁ ଗାଁ ରେ ଯାହା ପାଳନ କରିବୁ ଆଉ।
ଅ ହଁ। ଆ ଗାଁ ରେ ଆପଣ ମାନେ ଗାଁ ରେ ରଥ ତିନୋଟି ରଥ ମାନେ ଗାଁ ରେ ବୁଲନ୍ତି ନା କଣ?
ହଁ ଗାଁ ରେ ମାନେ ଗାଁକୁ ମା ମାନେ ମାଉସୀ ମାଙ୍କ ମନ୍ଦିର ହଉ ସେ ଗୋଟେ କିଲୋମିଟର ମାନେ ଜଗନ୍ନାଥ ମନ୍ଦିରଠୁ। ଗୋଟେ କିଲୋମିଟର ଭିତରେ ଟାଣିକି ଆମେ ଆଣୁ ତାପରେ ସେଇଠି ଠାକୁରଙ୍କୁ ରଖିଲେ ତାଙ୍କର
ଏ ହଁ ହଁ ମାଉସୀ ମା ଘରେ ସେଠି ତାଙ୍କର ପୋଡ ପିଠା ଖାଇକି ସେଠୁ କିଣି ବାହାରିକି ଯାଆନ୍ତି ଆଉ।
ହୁଁ।
ହୁଁ ହୁଁ। ଅ ମାନେ ଶ୍ରାବଣ ମାସ ମାନେ ଆପଣ ସିଆଡେ କେମିତି ବୋଲବମ୍ ମାନେ କେମିତି ପାଳନ ହୁଏ? କେମିତି କଣ ହୁଏ?
ହଁ ଆମର ଏଇଠି ପୁରା ଆମର ଗାଁ ଲୋକମାନେ ପୁରା ଯାଆନ୍ତି। ସବୁ ଯୋଉ ଭାର ଧରିକି। ଆମ ପୁଣି ଚାଲି ଚାଲି ଟା କପିଳା ଆସ ଯାଆନ୍ତି ଆଉ ହଁ ମାନେ ଭଲ ର ହୁଏ ଯେମିତି ଯାଆନ୍ତି ସବୁ ମାନେ ପୁଅ ଝିଅ ମାନେ ବି ଆମ ଆ ମାନେ ଲେଡିଜ ଲୋକ ମାନେ ବି ସ୍ତ୍ରୀ ଲୋକ ମାନ ବି ଏମିତି ବି ଖାଆନ୍ତି ଆଉ।
ହୁଁ ମାନେ କପିଳାସ ମାନେ ଯାଆନ୍ତି ବୋଲମକୁ।
ହଁ ଆମର କପିଳାସ ପାଖ ଆଖି ଯେତିକି ହଁ କପିଳାସ ଯାଆନ୍ତି ହେରି ଆଉ।
ଓହୋ କପିଳାସ ପାଖ ହଉଥିବ ଆପଣଙ୍କର।
ଆଉ ତମେ ବୋଲବମ୍ ଧର ନାଇ ମାନେ ବାର
ହୁଁ ହୁଁ। ଆମ ଆଡେ ତ ଆମ ଆଡେ ତ ସେଇ ଆମର ରଥଯାତ୍ରା ଏମିତି ଆମର ଗାଁ ଟାଙ୍କ ବୁଲେ ସେ ମାଉସୀ ମାର ପୋଡପିଠା ଖାଇକି ମାନେ ସେଇଠୁ ବା ଠିକି ଯାଆନ୍ତି ସୁନା ସବୁ ହୁଏ ସେ ମାନେ ଫଙ୍କସନ ହୁଏ ସବୁ ନାଚ ଗୀତ ହୁଏ ତାପହରେ ତାମାନେ ତାଙ୍କ ସ୍ଥାନକୁ ଯାଆନ୍ତି ଆଉ ଏମିତି ଆଉ। ଆଉ ବୋଲବମ୍ ତ ଆମର ଆମର ଏଇଠି ପାଖରେ ମନ୍ଦିର ଶିବ ମନ୍ଦିର ଅଛି ସେଠିକି ଯାଆନ୍ତି ସମତେ ପାଣି ଢାଳନ୍ତି ବାହାରୁ ମାନେ ଲୋକ ଆସନ୍ତି ବାହାରକୁ ଲୋକ ଆସନ୍ତି। ମାନ ଅଛି ଭଲ ସୁବିଧା ଅଛି ଆଉ
ହଁ
ହୁଁ
ଆଉ ତମେ ଘରେ ଭଲ ଅଛନ୍ତି?
ହଁ ଘରେ ତ ସେମିତି ଆଉ, ଆଉ କଣ କହିବା? ଭଲ ଅଛି। ଆ ଆଜିିକାଲି ସେନି ଚାଲୁଛି ଆଉ।
ମାନେ ଆପଣଙ୍କ ଜେଜେ ବାପା ଜେଜେମା ଅଛନ୍ତି?
ନାଇଁ ଜେଜେମା ଅଛନ୍ତି ବାପା ଅଛନ୍ତି, ମୁଁ ଅଛି, ମୋ ଭଉଣୀ, ଜଣେ ଅଛନ୍ତି ଆଉ
ଜେଜେମାଆ ତ ମାନେ ଟିକେ ବୁଢ଼ୀ ହେଇ ଯାଇଥିବେ ଟିକେ ସେ କାମ ଦାମ କରିପାରୁନାହାନ୍ତି
ନାଇଁ ନାଇଁ କାମ ଦାମ କରିପାରୁଛନ୍ତି ସବୁ ମାନେ ରୋଷେଇ ଫୋଷେଇ ସବୁ କରୁଛନ୍ତି।
ଆଛା ହଁ ଆପଣଙ୍କ ମାମା ଆଉ ଜେଜେ ମାଙ୍କର ମି ସେ ଗର୍ବତେ ଆଉ
ହୁଁ ମାମା ତ ସେ ନାହାନ୍ତି ସେ କେବେଠୁ ମାନେ ଚାଲିଗଲେଣି ମାମା ନାହାନ୍ତି ସେ ଜେଜେମା ସବୁ କରୁଛନ୍ତି ଆଉ
ହଁ ହଁ ଆପଣଙ୍କର ତ ଭଉଣୀ ଭଉଣୀ ଅଛନ୍ତି ଆଉ
ଉ ଭଉଣୀ ତ ମ୍ୟାରେଜ ସରି ହେଲାଣି ତାଙ୍କର ସରି ହେଲାଣି ଦି ବର୍ଷ ହେଲାଣି ସରି ସାଇଲାଣି। ଆମେ ତିନି ଜଣ ଅଛୁ ଆଉ ଘରେ ଆଉ
ଆଉ
ଆପଣଙ୍କ ଆଡେ ମାନେ କଣ କେମିତି ମାନେ ଯାତ୍ରାକୁ ମାନେ କୋଉ ପର୍ବ ଟା କେମିତି ଭଲ ଭାବରେ ପାଳନ ହୁଏ?
ହଁ ଆମର ଯେ ତ କରାହଉଛି ଯଉ ମାନେ କାର୍ତ୍ତିକ ପୂର୍ଣ୍ଣିମା ଜାଣିଛନ୍ତି ତାକୁ ଆମର ବହୁତ ଭଲରେ କରାଯାଏ। ନହେଲେ ବା ସାଇ ସାଇ ରେ ଖୁଦୁରୁକୁଣୀ।
ହୁଁ ମାନେ କାର୍ତିକ ପୁର୍ଣ୍ଣିଆ ଟା ଟିକେ ଭଲ ଭାବରେ ହୁଏ ଆଉ
ହଁ ଦ କଣ ଯାଏ ସେମିତିଣ୍ଡର ଦ ଧଇ ଠାାତର ସେଇ ଦସା କସିଥାନ୍ତିେ ଭଲ ହେଇ ଆଉ ଭଲ
ଉୁଁ ହୁଁ ମାନେ ଡିଜେ ଫିଜେ ଆସେ ନା ସେନି କିଛି ଆସେନି?
ତ ହେଇ ଯଉ ଡିଜେ ପାଇଁ ଖାଲି ପଇସା ଜାଗା ଆଦାୟ କରିଛି ମାନେ ସିଏ କରନ୍ତି।
ହଁ ଡିଜେ ଟା ଯାହା ବି ହେଇଯାଉ ମାନେ କିନ୍ତୁ ଡିଜେ ଟା ଆଗେ
ହଁ ହଁ ସେଇଟା ବି ତ ଗାଁ ମାନଙ୍କର ଚାଲିଛି ଆଉ ମାନେ ମାନେ ଦେଖେଇ ହବାର ଗୋଟେ ଇଏ କରିକି ଆମକୁ ବେଶୀ ଭଲ ଏଇଆ ଗୋଟେ
ହଁ ହଁ। ଓ ହୋ ଆମ ଆଡେ ତ ସେଇ ମାନେ ଦଶହରା ଟା ଟିକେ ମାନେ ଭଲ ଭାବରେ ଟିକେ ପାଳନ ହୁଏ ମାନେ ଦି ଦିନି ଯାତ୍ରା ହୁଏ। ସେ ଆମର ଆମ ଗାଁ ରେ ନୁହେଁ ଆମ ଗାଁରେ ମାନେ କାର୍ତିକସର ଟା ଟିକେ ଭଲ ହୁଏ ଗଣେଶ ପୂଜା ଟା ଟିକେ ଭଲ ହୁଏ ଆମ ପାଖ ଗାଁ ରେ କିନ୍ତୁ ଆମ ସେଇ ପାଖ ଗାଁରେ ପୁରା ଲାଗିଛି ସେଠି ଟିକେ ଦଶହରା ଟା ଆମର ଟିକେ ଭଲ ଭାବରେ ହୁଏ ଦି ଦିନ ଯାତ୍ରା ହୁଏ। ମାନେ ବଳଦ ଯାତ୍ରା ହୁଏ ସେଠି ମାନେ ଫାଷ୍ଟ ଦିନ ଟା ମାନେ ବନ୍ଧୁବାନ୍ଧବ ସମତେ ଘର କୁ ଆସନ୍ତି ଷଷ୍ଠୀଠୁ ଆମର ଦୁର୍ଗା ପୂଜା ହୁଏ ଆଉ ଯୋଉ ଆମ ବଳଯାତ୍ରା, ଯୋଉ ଆମର ଦି ଦିନ ହୁଏ, ଫାଷ୍ଟ ଦିନ ଆମର ଚାରି ପାଞ୍ଚ ଘଣ୍ଟା ହୁଏ ଯାତରା ସେଖେଣ୍ଡ ଦିନ ଆମର ସେଇ ରାତି ଟାଙ୍କ ଯାତ୍ରା ହବ ସକାଳ ଦସ୍ ଟା ସୁଦ୍ଧା ସରିବ ଆଉ
ହଉ ହଉ ମୁଁ ଆପଣ କଣ କରନ୍ତୁ। ମୁଁ ରଖୁଛି।
ହଉ